ହ୍ୟାଲୋ ହଁ। ହଁ ଶୁଭ ସଂନ୍ଧ୍ୟା। କଣ କରୁଛନ୍ତି?
ନାଇଁ ଏଇଠି ଜଷ୍ଟ ଗରମ ଲାଗିଲା ତ ଆସିକି ଏସି ରେ ବସିଥିଲି। ବୋଲି ସନ୍ଧ୍ୟା ଦେବି ତ ଟିକେ ଥଣ୍ଡା ହେଇଯାଏ ଯିବି ମାନେ ଦୁ ଦୁଇ ହେଇକିନା ଦେବି ବହୁତ ଗରମ ହଉଛି। ନାଇଁ ଖୋର୍ଦ୍ଧା ନା
ଖୋର୍ଦ୍ଧା ଅ ହୋ। ଓହୋ ଆଉ ସନ୍ଧ୍ୟା ଦେବେ ଯାଇକିରିନା।
ହଁ ହଁ ସମ ହଁ କାମ ସାରିକି ଆସିକି ଆଉ ମୋବାଇଲ ଦେଖିନଥିଲି ତ କାଲି। ଯାଉଛି ଟିକେ ମୋବାଇଲ ଟା ଦେଖିବି ଆଉ ଟିକେ ଥଣ୍ଡା ରେ ବସିବି ତାପରେ ଯାଇକି ନା ଜି
ଯିବି ସନ୍ଧ୍ୟା ଦେବି ଆଉ ଗରମ ହଉଛିି ଜୋରେ ନା
ହଁ ଗରମ ବହୁତ ହଁ ସେଇ ଗୁଲୁ ଗୁଳି ଦଉନି ଖରା ଟା ଯେତିକି ନାହିଁ ଆଜି
ନାହିଁ ହଁ ଗୋଳି ଗୋଳୁଗୋଳି ଟା ପ୍ରବଳ ହଉଛି। ସିଏ ସେଥିପାଇଁ ଭଲଲାଗୁନି ଆଉ। ଆଜି ଆଉ କଣ ରୋଷେଇ କରିଥିଲେ ଖରା ବେଳେ?
ଆଜି ଆଉ କରୁଥିଲି ଦିନବେଳା ସେ ଯୋଉ ଟିକେ ପୋଟଳ ରସା କରିଥିଲି ଅରୁଆ ଭାତ ଡାଲି ଆଉ ପାମ୍ପଡ ସାଲାଡ ଆଉ ସିଏ ତ। ଆଉ ବାବାଙ୍କର ଏକାଦଶୀ ବୋଲି ତାଙ୍କ ପାଇଁ ଟିକେ ପରଟା କରିଥି ଲି ଖାଇବା ପାଇ ।
ଆଉ ସେ ଖାଇଥିଲେ
ଓହୋ ଏକାଦସୀ ରେ ଖାଆନ୍ତିନି ଭାତ ଆପଣ କଣ ସବୁ ଗୁରୁବାରେ ଅରୁଆ ଖାନ୍ତି?
ହଁ ହଁ ସବୁ ଗୁରୁ ବାରେ। ଆମ ଘରେ ନାଇଁ ମଙ୍ଗଳ ଆମ ଘରେ ଅଛି ଆମର ତ ଆମ ଘରେ ଅଛି ଯେ ଆମର ତ ସବୁ ଗୁରୁବାରେ ଖାଆନ୍ତି ଅରୁଆ କିନ୍ତୁ ମଙ୍ଗଳବାର ଟା ବି କରେ ଅରୁଆ ଖାଏ ବାର ମାସୀ ମଙ୍ଗଳବାରେ ସପ୍ତାହକୁ ଦୁଇ ଦିନ ଅରୁଆ ଖା ଖାଇବା ହଁ ।
ଦୁଇ ତିନି ଅରୁଆ ଆଉ
ତ ଗୋଟେ ଦିନ ଡାଲମା କରିଲେ ଆଉ ଗୋଟେ ଦିନ କିଛି ଅଲଗା କରିବାକୁ ପଡେ ଆଉ। ପିଲା ବି ଟିକେ ବୁଝିବେନି ନା
ହଁ ପିଲା କଣ ଆଉ ଡାଲମା ଖାଇବାକୁ ପସନ୍ଦ କରୁଛନ୍ତି ତାଙ୍କର ତ ପରିବା ପତ୍ର ଖାଇବାକୁ ଆଉ। ପିଲାଙ୍କୁ ସାଧା ଡାଲି ଟୀକେ ଦେ ହଁ ହଁ ବା ସେ ସବୁ ପିଲା ଆଜିକାଲି ପିଲାମାନୋନ ତା ପରିବା ଖାଇବାକୁ ତାଙ୍କୁ ବହୁତ ଭଲ କିନ୍ତୁ ସେମାନଙ୍କୁ ଅଁ ଆଉରୁଚୁନି ଆଉ
ମୁଁ ମାନୁ କିଂନ୍ତୁ ସେଥିପାଇଁ ଗୋଟେ ଦିନ ହଁ ମୁଁ ଗୋଟେ ଦିନ କିନ୍ତୁ ଯୋଉ ମଙ୍ଗଳବାର କି ଗୁରୁବାର ଭିତରୁ ଗୋଟେ ଦିନ ପୁରା ସବୁ ପରିବା ତା ଦେହରେ ପକେଇ ଦିଏ ସେ ଚୋପା ଫୋପା ସବୁ ବାହାର କ- ିକି ତାକୁ ସବୁ ଗୋଳେଇଦି ଡାଲମ ଭାତ ସବୁ ଗୋଳେଇ ଦେବି ସବୁ ଚୋପା ବାହାର କରିଦିଏ। ଗୋଟେ ବି ଚୋପା ଗଲେ ସେ ଖାଏନି।
ହଁ ତାକୁ ପୁରା ଘାଣ୍ଟିକିରି ଦେଲେ ସେ ସେ ସେୟାକୁ ଡାଲି ଆଉ ଡାଲି ପରିକା ହବ ପୁରା ସେଇଆକୁ ଯଦି ଯାହା ଟିକେ ଖାଇବା ଆଉ।ସେତ ଆମ ହଁ ମୋ ପୁଅ ସେମିତି ସିଏ ତାର ଟୋଟାଲ ଖାଲି ଡାଲମା ଖାଲି ସେଇ ପାଣି ପାଣି ବାଛିକିରି ମାନେ ସେ ଡାଲି ପାଣି ସେମିତି ଖାଇବ ଟିକେ ପରି ରିବା ହେଲା ମାନେ ସବୁ ସାଇ
ସେଉ ମୁଁ ତ ସେୟା କରେ ସେ ଆଳୁ ଟିକେ ଚକଟି ଦେବି । ଆଉ ଟିକେ ଦହି ଟିକେ ତାକୁ ଟିକେ ଦହି ଟିକେ ତାର ସବୁ ଦିନ ଦହି ଟିକେ ଥୁଆହେଇଥିବ। ଦହି ଟିକେ ଗୋଟେ ଦହି ଆଉ ପାମ୍ପଡ଼ ଟିକେ ଦେଇଦେଲେ ସିଏ ଖାଇଦବ। ଆଉ ଯଦି ଟିକେ ପରିବା ଗଲା ସବୁ ସାଇଡରେ ଯେମିତି ଖାଲି ଥୁଆ ବଡ ପିଲା ଟା ହେଲାଣି କିନ୍ତୁ କେବେବି ଖାଇବ ନାହିଁ।ଆଉ ପରେ ତାର ଇଲେଭନ୍ତା
ହଁ ତ ସେଥିଲାଗି ସେ ଟିକେ ଏମିତି ହଉଛି ତ ତା ବନେଇବାକୁ ପଡୁଛି ଆଉ ତା ଲାଗି ଟିକେ ଆଉ ସେ ନହେଲେ କହିବ ମୋର ଖାଲି ପନିର କରିଦିଅ ତମେ ଯାହା ଖାଉଛ ଖା ମୋର ପନିର କରିଦିଅ ।
ଆଇଁସ ଖାଉନାହାନ୍ତି ।
ଆଇଁସ ମୁଁ ଜମା ଆଗ୍ରହ ନୁହଁ ଖାଲି ଜବରଦସ୍ତି ରେ ଯଦି କହିବି ଗୋଟେଥର ଖାଇଦେ, ହଉ ବୁଝେଇଦେ ବହୁତୁ ବୁଝା ବୁଝି କଲା ପରେ ଟିକେ ଖାଇବ ଯଦି ଚିକେନ କରିବ ଟିକେ ଚିଲି ଚିକେନ ହେଲେ ଟିକେ ପ୍ରିୟ ହଁ ଗୋଟେ ଚିଲି ଚିକେନ ମୋ ମାମା କର ଟିକେ କେମିତି ଖାଇବେ ଆଉ ନହେଲେ ମାଛ, ଚିଙ୍ଗୁଡି ଅଣ୍ଡା ଗୁଡା ବିଲକୁଲ ତାର ମାନେ ପତ୍ରରେ ପଡେନି।
ଓ ଆଉ ଛୁଆ ଟା ନ ଖାଇଲେ କଉ ଭଲ ଲାଗିବ ଗୋଟେ ଯାଘରକୁ ଆଣିବା ପାଇଁ ଛୁଆଟା ନ ଖାଇଲେ ଆଉ
ମୋର ଉଲଟା ଟା ମୁଁ ତାର ଉଲଟା ଟା ମୁଁ ମା ମତେ ଟିକେ ମାଛ ଭଲ ଲାଗେ ଯେ, ମୁଁତ ବେଶୀ ଖାଏନି, କିନ୍ତୁ ଯୋଉ ଗୋଟେ ଦିି ପିସ ଖାଇବି ମୁତେ ମାଛ ଭଲ ଲାଗେ ଓ ସେଥିପାଇଁ ଦିଟା କରିବାକୁ ପଡେ ଯେତେବେଳେ ବେଳେ ବେଳେ ସେ ଦୁଇଟାଙ୍କର ଅଂ ଧର ସେ ବାବା ସିଏ ଖାଇବେ ଟିକେ ଚିକେନ କରିଦେଲେ। ନା ମୁଁ ଆଉ କହିବି ନାଇଁ ଥାଉ ମୋ ପାଇଁ ମୁଁ କିଛି କରିବିନି ଆଉ ଯଦି କହିବେତ ବାବା ଆଣିଥିବେ ତ ଟିକେ ମାଛ କରିଚି ମୁଁ ମନା କରିଦିଏ ବେଳେ ବେଳେ ଦିଟା ଡବଲ ଡବଲ କଲାବେଳକୁ ଟିକେ କଷ୍ଟ ହୁଏ।
ହଁ ସେୟା ଦିଟା କଲାବେଳକୁ ଧୀରେ ହୁଏ ନିଜ କଥା ତ ଦେ ନ ହେଲା ନାଇଁ ପଛେ ହଉ ତାଙ୍କପାଇଁ କରିଥାନ୍ତି ସେଇଟା ଆଉ
ସେଇଟା ଆଉ ଜଣେ ନା ମତେ ଚି ଚିକେନ ଭଲ ଲାଗେନି ଜମା ଖାଇପାରେନି ଆଉ ମଟନ୍ ଖାଇଦେବି ମଟନ ଟା ଏଯେ ମଟନ୍ ତ ଭଲ ନୁହଁ ସ୍ୱାସ୍ଥ୍ୟ ପ୍ରତି ସବୁବେଳେ ଖାଇହବନି ଆଉ ଚିକେନ ଅଣ୍ଡା ଖାଏ ଯେ ଅଣ୍ଡା ଅଣ୍ଡାଟା ଅଣ୍ଡା ଖାଇବି ହେଲେ ଚିକେନ ଟା ହିଁ ମତେ ଟିକେ ଭଲ ଲାଗେନି, କିନ୍ତୁ ଅଣ୍ଡା ଖାଇଲେ କଣ ଅଣ୍ଡା ଯୋଉ ଏବେ ଯୋଉ ଗରମ ହଉଛି, ଆଉ ଏବେ ଅଣ୍ଡା ବି ଖାଇବାକୁ ରୁଚୁନି। ମୋର ପେଟ ଫେଟ ଗରମ ହେଇଯାଉଛି ବେଳେ ବେଳେ
ଆଛା ଚି଼ଲ୍ଲୀ ଚିକେନ ଟା କେମିତି କରନ୍ତି କହିଲେ?
ଚି଼ଲ୍ଲୀଚିକେନ ଟା ତ ସେମିତି ଯୋଉ ଆମର ଯୋଉ ପିଆଜ ଟା ଟିକେ ପୁରାନ୍ତି ପିଆଜ କିଆପସିୟମ ଭଳିଆ କଟା ହେଇଯିବ। ଆଉ ମୁଁ ତାକୁ ଏପଟେ ଚିକେନ ଟାକୁ ଟିକେନାକୁ ମୁଁ, ମୁଁକଣକରେ ଚିକେନ ଟାକୁ ଧୋଇ ହଁ ତାଦେହରେ ହଳଦୀ ଲୁଣ ଲଙ୍କାଗୁଣ୍ଡ ଆଉ ଟିକେ ଯୋଉ ରସ ଅଦାରସୁଣ ବଟା ଟିକେ ନେବୁ
ହଁ।
ଏ ଭିନେଗାର ଟିକେ ଆଉ ବେଳେବେଳେ ଗୋଟେ ଅଣ୍ଡାବି ତା ଧୀରେ ମାନେ
ହଁ ଉଁ।
ଟେବଲ ମାଛକୋ ପକେଇକି ତାକୁ ଭଲରେ ପୁରା ଗୋଳେଇକିନା ତାକୁ ଥୋଇଦିଏ, କିଛି ସମୟ ଆଉ ତା ଦେହରେ ଟିକେ ମଇଦା ଆଉ ଟିକେ ଅଳ୍ପ ମଇଦା ପକାଏ ଗୋଟିଏ ଚାମଚ ଖଣ୍ଡେ ଆଉ କିନ୍ତୁ କନ୍ଫ୍ଲୋର ଟିକେ ଅଧିକ ବି ପକେଇଦିଏ ତାକୁ ଗୋଳେଇକି ସିନା ଥୋଇ ଦେଇଥିଲେ ତାକୁ ଉଁ ଅଧଘଣ୍ଟା ଖଣ୍ଡେ ଥୋଇକି ତାପରେ ଏପଟେ କଡେଇରେ ତେଲ ପକେଇକି ତେଲ ଗରମ ହେଇଗଲେ। ତାକୁ ସବୁ ଛାଣିଲେ ଚିକେନ ଗୁଡାକୁ ଛାଣିଦିଏ ଛାଣିଦେଲା ପରେ ଆଉ ତାକୁ ବାହାର କରିଦେଇକି ସେଇ ତେଲ ଗୁଡା ଯୋଉ ଥାଏ ହଁ ହଁ ଏଇଟା ତ ପକୋଡା ଗୁଡା ହେଇଗଲା ତାକୁହିଁ ଖାଲି ତ ଟିକେ ଏମିତି ପିଆଜ ଆଉ ଯୋଉ କ୍ୟାପସିକମ ଟିକେ ଏ ଦେଇକିି ଟିକେ ଅଦାରସୁଣ ବଟା ପକେଇ ଦେଇକି ଆଉ ସେ ଟିକେ ପିଆଜ ଆଉ କ୍ୟାପସିକମ ଟିକେ ଜଷ୍ଟ ମାନେ ତାଦେ ଜାରି ହେଇଗଲା ମାନେ ଅଁ ଖାଲି ଧଳା ଅଂଶ ଥିବ। ଓ ଖାଲି ଅଦା ରସୁଣ ପେଷ୍ଟ ଲଙ୍କାଗୁଣ୍ଡ ସସ୍ ଫସ୍ ପକେଇକି ତାକୁ ଚିକେନ କୁ ପକେଇକି ଖାଲି ଲଉଟା ଲଉଟି କରିକି ସିମ ରେ ଟିକେ ଘୋଡେଇ ଦେଲା ପରେ ହେଇଯ ଯିବ, ଆଉ କଣ।
ଏ ଏ ହଁ, ହଁ।
ସେ ପାଟିକି ସିଏ ସୁଆଦିଆ ଆଉ।
ହଁ ଆପଣ ଏ ଭଲସେ କରୁଥୁବେ। ସେଇଠୁ ସେଥିପାଇଁ ପୁଅର ହଁ ଯୋଉ ଲାଗି ଯାଇଚି ପାଟିରେ, ଆଉ ସେ ହଁ ସେ ମାମା ଭଲ ଯୋଉଟା କରୁଛନ୍ତି ସେଠୁ ସେଇଟା ଟେଷ୍ଟ ହେଇଚି କି ପାଟିରେ ଲାଗିଯାଏ ସେଇ ଜିନିଷ ଟା ବାର ବାର ସେଇ ଜିନିଷ ଟା କଲେ ଭଲ। ତ ଚିଲ୍ଲି ଆଇଟମ ଟିକେ ପିଲାଙ୍କୁ ଭଲ ଲାଗେ।
ହଁ କୋବି ହେଲେ ବି ସେଇଆ କରିବ। ଯଦି ଫୁଲ କୋବି ଦିନ ଆସିବ କହିବ ମୁଁ ତରକାରୀ ଖାଇବିନି। ତୋମେ ଯଦି ତରକାରୀ କରୁଛ ତୋମେ ଖାଅ।ମୁଁ ଖାଇବିନି। ଆରେ କାହିଁକି? ନାଇଁ ତୁ ମୋତେ ଚିଲ୍ଲି କୋବି କର ମୁଁ ଖାଇବି। କଲେ ଭଲ ଗୋଟେ ଆ ଆମ ବଳେ ଏଗୁଡା ସବୁ ନଥିଲା। ଆଜିକାଲି ସବୁ ଦେଖିକି
ହଁ ଆମେ କଣ ଚିଲ୍ଲି ଏତେ କରୁଥିଲେ ନା କଣ। ଚିଲ୍ଲି ବି ସେତେବେଳେ ଥିଲା ନା। ଏତେ ବି ଭେରାଇଟି ଆଇଟମ୍ ଥିଲା କହୁନାହାନ୍ତି, ଆମେ ଖାଇ ଖାଇକିରି ସେ ଛୋଟବେଳେ କଣ ବରା ସିଙ୍ଗଡ଼ା ଆଁ, ଗୁଲୁଗୁଲା ଆଳୁଚପ ହେଲେ ହେଲା। ହାଟରେ କୋଉଠି ଖା ହଟ ବଜାରରେ ଦୋକାନ ଗୋଟେ ଲେଖା। ସେଠି କୋଉ ସପ୍ତାହରେ ଥରେ ଦି ଥର ତ ହାଟ ପଡିବ ଯିବେ ବାପା କି ଜେଜେ ଯିଏ ଯିବେ ହାଟକୁ। ସେତିକି ବେଳେ ବରା ସିଙ୍ଗଡା ଦିଟା ଆଣିବେ ସେ କି ପକୁଡି ଏଇଟା ଆମର ଖୁସି। କିନ୍ତୁ ଏ ବେ ଛୁଆ ଆଉ ସେସବୁ ଜିନିଷ କିଏ ଖାଉନାହାନ୍
ଛୁଆ କହୁଚନ୍ତି ରୋଲ୍ ଖାଇବୁ, ଚାଉମିନ୍ ଖାଇବୁ, ରୁ ଏ ପି
ହୁଁ, ହୁଁ, ଟିସ ହଁ, ହଁ, ହଁ, ହଁ, ହଁ, ଏ ଜିନିଷ ହେଲେ ତାଙ୍କର ଏ ଜିନିଷ ଆମେ ଛୋଟବେଳେ ଆମର ନାଁ ଶୁଣି ନଥିଲୁ। ଏବେ ସବୁ ଭେରାଇଟି ଭେରାଇଟି ନାଁ।
ହଁ ଖାଇବା ହଁ ଆଉ ସିଏ କଣ କି ଯୋଉ ୟୁଟ୍ୟୁବ ବାହାରି ପଇଲା। ଆଗରୁ କଣ ଛୋଟ ମୋବାଇଲ୍ ଥିଲା। ବିଲ୍ କୁଲ ତ ମୋବାଇଲ୍ ନଥିଲା। ଯେତେବେଳେ ବି ବାହାରିଲା ଛୋଟ ମୋବାଇଲ୍ ଥିଲା। ହଁ ଏଇ ଯୋଉ ବଡ ମୋବାଇଲ୍ ବାହାରିଗଲା ଘରୁ ସେଇଥିରୁ ବଡ ସ୍କ୍ରିନ୍ ରେ ଯୋଉ ଆଣ୍ଡ୍ରଏଡ୍ ସେଟ୍ ସବୁ ଧରି ପକେଇଲେ ସବୁ ଦେଖିଦେଲେ ୟୁଟ୍ୟୁବ ରେ ସବୁ ରୋଷେଇ ପୁସେଇ ସବୁ ଚିଲ୍ଲି ଏମିତି ପୁରା। ସିଏ ଏମିତି ସେ ଦେଖେଇବ ଯେ ତୋମ ପିଲାଙ୍କର ଲାଳ ଗଡିବ ଯେ ଆମେ ତାକୁ ଆମକୁୁ ଘର ବନେଇ
ବନେଇକିରି ଦିଅ। ହଁ ସେ ତ ଦେଖିଲା ଠାରୁ ବନେଇଦେ। ଆଉ ମୋ ଝିଅ ତ ତାର ନିଜେ ନିଜେ ଦେଖିକିରି ବନେଇ ଦଉଛି। ସେ ତାର ମୁଁ ଯଦି କହିବି ମୁଁ କରିପାରିବିନି। ସିଏ ତାର ନିଜେ ସବୁ ଭେରାଇଟି ଭେରାଇଟି ଖାଦ୍ୟ ସେ ସବୁ ୟୁଟ୍ୟୁବ ରୁ ଦେଖି ନି ଜେ ନିଜେ ଦଉଚୁ। ବନେଇକିରି ନିଜେ ଉଁ, ଆଗ ନେଇକିରି ଆମକୁ ସମସ୍ତଙ୍କୁ ଦବ। ପୁରା ସେ ଏମତି ସଜେଇକିରି ପ୍ଲେଟ୍ ରେ ଦବ ଖାଇବା ପାଇଁ। ନିଜେ ଖାଇବ। ତ ବେଳେ ବେଳେ ଯଦି ତାର ମନ ହେଇଥିବ, ଝିଅ ସିଏ ଟୁଏଲ୍ଭ ରେ ପଢୁଛି।
ହଁ, ଓ ହୋ।
ହଁ, ସେ ଯେତେବେଳେ ମନ ହେଇଥିବ ତାର ଯୋଉ ଦିନ ସନ୍ଧ୍ୟା ବେଳିଆ ସେ ଆସି ସିଏ ସଖାଳୁ ଯାଉଚି ଛଅଟ ରୁ ସନ୍ଧ୍ୟା ଛଅଟାରେ ଆସୁଚି। ଆଉ ଯୋଉଦିନ ମନ ହେଇ ଯାଇଥିବ ସିଏ ସେଇଠୁ ତାର କରିଥିବ କରିବ ଦେଖିବ ଭଲ ଭଲ ଆଇଟମ ଦେଖିବ। ତାର କରିବ।
ହଁ ସେଇଆ ବା। ଆଉ ଝିଅ ଗୁଡା ଟିକେ ଯାହା ବନାଇବାକୁ ଇଚ୍ଛା। ପୁଅ ଗୁଡା ଖାଲି କହିବେ ଆମକୁ ବନେଇକି ଦିଅ। ଅ, ସବୁବେଳେ ତ ସେଇଆ ଝିଅ ମାନେ କରନ୍ତି। ପୁଅ ମାନେ ଖାଆନ୍ତି ଆଉ। ଆଉ ପୁଅ ମାନେ କୋଉ ବନେଇବେ। ସିଏ ଖାଲି କହିବେ ଆମକୁ କରିକି ଦିଅ, ଆମେ ଖାଇବୁ। ଆଉ ଯାହା ଦେଖିଲେ ଖାଲି ସେଇ ଚିଲ୍ଲି ଖାଲି ଚିଲ୍ଲି ଚିଲ୍ଲି କୋବି ଚିଲ୍ଲି ସୋୟାବିିନି ଚିଲ୍ଲି ପନିରି। ଆଉ ଚିଲ୍ଲି ଚିଲ୍ଲିଚିକେନ୍ ଏଇତକ। ପନିରି ହେଲେ ବୋଲି ତ କାରି କରିବ କାଇଁ ମାମା ଟିକେ ଚିଲ୍ଲି ପନିର୍ କରିଦେଇଥିଲେ କିଛି ଅସୁବିଧା ହେଇଥା
ହଁ।
ହଁ ସେଇଥି ଲାଗି। ମୁଁ କହିବି ଏତେ ଆଉ ଖାଅନା ସେତିକି ସେଇ ସେମତି ସାଧା ତରକାରୀ ବି ଖାଅ। ଇଏ ବି ଭଲ ଲାଗିବ ସବୁବେଳେ ଦେହ ପାଇଁ ଭଲ ନୁହଁ ଖାଲି ଚିଲ୍ଲି କଲେ ଖାଲି ତେଲ ଗୁଡା ତ ଏବେ ଏକସେ
ସେଇ ସବୁ ଛଣାରେ ହଁ ସେ ତେଲ ଗୁରାକ ଯାଉଚି ନାଁ।
ପୁରା ତେଲ ଭିଡି ନବ ସବୁ ତକ ଖାଲି ତେଲ। ଏଇଖିରି ରାତିରେ କହି ହଁ ହଁ ହଁ ହଁ।